ହାଲୋ। ହାଲୋ ଦିଦି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ଆଉ ହଁ ଭଲ ଅଛି ସବୁ ଭଗବାନଙ୍କ ଦୟାରୁ। ଆପଣ କେମିତି ଅଛନ୍ତି?
ହଁ ସେମିତି ଦୁଃଖରେ ସୁଖରେ ଆଉ।
କାହିଁକି ଲୋ ଦୁଃଖ କଥା କାହିଁ କହୁଛନ୍ତି।
ହଁ। ଦୁଃଖ କଥା କଣ ବଡ ହେଲେ ସବୁ ଦୁଃଖ ସୁଖ ସବୁ ଜାଣି ହବ ଅଛି। ଛୋଟ ଥିଲୁ କିଛି କଣ
ଠିକ୍ କଥା କହୁଛନ୍ତି।
ବଡ ଥିଲୁ ମାନେ ଛୋଟ ଥିଲୁ କି ଆମେ କିଛି ଜାଣିନଥିଲୁ ଆମେ ଖାଉଥିଲୁ ପିଉଥିଲୁ ବୁଲୁଥିଲୁ। ହସୁଥିଲୁ ଖେଳୁଥିଲୁ କିଛି ଜଣ ନଥିଲା ତ ବଡ ହେଲୁ ସବୁ ଆଜ୍ଞା। ତ ଏ ବଡ ହେଲୁ। ସବୁ ବୁଝିଲୁ କିଏ କଣ କିଏ କେମିତିକା ସବୁ ଏଇଆ ଦେଖିଲୁ ଆଉ ତାପରେ ଏବେ ଜାଣୁଛୁ ଆଉ ବଡ ହେଲେ ବୋହୁତ୍ କଷ୍ଟ। ସମସ୍ତେ ଆମେ ଛୋଟ ଥିଲୁ ସବୁବେଳେ କହିବୁ ବଡ ହବୁ କେତେ ଜଲ୍ଦି ବଡ ହବୁ ସେ ଏତେ ଜଲଦି ଭଲ ଦେଖିଲା ବେଳୁ ବଡ ହେଲୁ ଏବେ ଖୋଜୁଛୁ ଛୋଟ ବେଳକୁ ଏମିତି ଛୋଟ ବେଳକୁ ଫେରିଯାଆନ୍ତୁ କି?
ମୁଁ କେତବେଳେ ଏକାନ୍ତ ବସେ ମୁଁ ଭାବେ ଆମ ତ ଛୋଟ ଛୋଟ ଥିଲ ଆମେ କଣ ଏବେ ସେ ଜାଣୁ
ଆଜ୍ଞା ସେତେବେଳେ ଆମେ କେବଳ ଖାଉ। ଥିଲୁ ସମସ୍ତେ ସତ ମିଶୁଥିଲୁ ଏ କେମିତି ଖେଳିବୁ ଖାଇବୁ ମାନେ
ଆମେ କେମିତି ମା ହାତ ରନ୍ଧା ଖାଇ ଦେଇେଇକି ଯିବୁ ଖେଳିବୁ ପାଠ ପଢିବୁ।
ନହେଲେ ମୁଁ ନିଜେ ବି ନ ଖାଇବ ବୋଇଲେ ମା ବି ପାଟିରେ ଖଇ ଦେବେ ଖଇଦଉଥିଲେ। ଖୋଇକି ଦୌଡିବି କେମିତି ଯିବୁ
ଆଉ ଏବେ କଣ ଆପଣଙ୍କର ପାଠ ପଢାପଢି ତ ସରି
ଜୀ ଭଣ ନାଇଁ କିଛି ଚାକିରି ବାକିରି ପାଇଁ କିଛି ଦାଖଲ କରୁନାହାନ୍ତି। କିଛି ପକୋଉନାହାନ୍ତି? ଚାକେରି ବାକେରି ପାଇଁ?
ଚାକିରି ଦେଖଲ କଣ କରିବି। ଯୋଉ ତାପରେ ଏଇନା ଘରେ କେହି ରହୁନାହାନ୍ତି। ତାପରେ ଦେହ ଖରାପ ରହୁଚି ବୋଉର। ଆଉ କୁଆଡେ ଯାଇ ହେବ।
ହଁ ହଁ ସେ ଏକୁଟିଆ ଘରେ ସେ, ଆଜ୍ଞା ଆଜ୍ଞା, କୁଆଡେ ଛାଡ଼ିକି ଯିବେ।
ଉଁ ତାପରେ ଯିବାକୁ ସମସ୍ତେ ନାରାଜ। ଛାଡିବାକୁ ନାରାଜ ସମସ୍ତେ ଆଉ ଘରେ କେହି ନାହାନ୍ତି। ଆଉ ଯାଇ ହଉନି କୁଆଡେ ଆଉ।
ଆଚ୍ଛା ଆଜ ଆଜି ଗୋଟେ କଥା ବି ମନେ ପଡୁଚି। ଆଉ ଯୋଉ ମନେ ଅଛି ନା ସେ ଯୋଉ ଉଁ ଆମ ଯୋଉ ପଡିଆରେ ବେଲ ଗଛ କଥା ମନେ ଅଛି। ବେଲ ହୁଏ ତା ଦେହରେ।
ହଁ ହଁ ହଁ।
ବେଲ ତା ବେଲକୁ ଗାତ କରିକି ତା ଦେହରେ ବେଲ ଦିହରେ ଟିକେ ଏ କଇଁଥ, କଇଁଥ। କଇଁଥ, କଇଁଥ, କଇଁଥ ବେଲ ତ ପଣା କରିକି ପିଅନ୍ତି।
ହଁ କଇଁଥ ର ଯୋଉ ବାଡେଇକି ବାଡେଇକି ନୁହଁ ତ ଆମେ ଯୋଉ ସେ ଯୋଉ କଣା ଥାଏ। ସେ କଣା ଦିହରେ ଲଙ୍କାଗୁଣ୍ଡ ଆଉ ଲୁଣ ପୂରେଇକି, ଗୋଟେ କାଠି ପୁରେଇ ତାକୁ ଗୋଳେଇକି ସମସ୍ତେ ଖାଉ। ହେରେ ଛୋଟ ବେଳେ ସମସ୍ତେ ବହୁତ ଖାଉ।
ଆମ ଗାଁ ରେ ଯୋଉ କ୍ରିକେଟ ଖେଳ ହୁଏ-ଏ-ଏ। ସବୁ ଆସନ୍ତି ବ ଫିଲ୍ମି-ଇ-ଇ ଲୋକମାନେ ସବୁ ଆସନ୍ତି ଆ ମାନେ କେତେ
ଏବେ ମଝିରେ ମାସ୍ ଯେତେବେଳେ ଦା ମାସେ ନୁହଁ ତ ଦି, ତିନି ମାସ ତଳେ ହେଇଥିଲା ଆସ ଆମେ ସମସ୍ତେ ଯାଇଥିଲୁ। ଝିଅ ମାନେ ଆସିଥିଲେ ଖେଳିବା ପାଇଁ। ହଁ ଯୋଉ ଆମେ ସମସ୍ତେ ଯାଇଥିଲୁ ଦେଖିବା ପାଇଁ ହଁ ସମସ୍ ତେ ଯାଇଥିଲୁ ଗାଁ ଲୋକ ସବୁ ଝିଅ ଆସିଥିଲେ। ଯଉ ଝିଅ ସ୍ତ୍ରୀ ଲୋକ ସମସ୍
ଗା ରେ ଗାଁ ରେ କିଛି କିଛି କିଛି ଭଲ ଘଟଣା ବି ଘଟିଚି, କିଛି କିଛି ଦୁର୍ଘଟଣା ବି ଘଟିଚି ନାଇଁ?
ଆଜ୍ଞା, ସେଇଟା ତ ଭୁଲି ହବନି। ଦୁର୍ଘଟଣା ତ ଭୁଲି ହବନି। ଆଜ୍ଞା, ସେଗୁରା ତ-ଅ-ଅ ସେମିତି ଆଉ ମଣିଷ ଜୀବନ
ତୁ ତୁ ଆ ଆଜ୍ଞା ଆଜ୍ଞା ହଁ ଆଉ ପଡିଆ ଆମମ୍ ସେମିତି ପଡିଆ ଅଛି ନା ନାଇଁ?
ପଡିଆ-ଆ-ଆ-ଆ ଆଉ ପଡିଆ ଭଳିଆ ନାହିଁ ଏଇନା ବହୁତ୍ ମାନେ ଭୟଙ୍କର ହେଇଗଲାଣି ପରିଷ୍ କାର ପରିଛର ନାହିଁ କିନ୍ତୁ ବହୁତ ଭୟଙ୍କର ହେଇଗଲାଣି। ଦେଖିଲେ ଡର ଲାଗିବ।
ଗାଁ ଲୋକମାନେ ଏ କେତେ ପରିଷ୍କାର ପରିଚ୍ଛନ୍ନ ରଖୁଥିଲେ। ସବୁ-ଉ-ଉ-ଉ କେତେ କେତେ ମାନେ-ଏ-ଏ
ପଡ଼ିଆକୁ ପରିଷ୍କାର କରିଦିଅନ୍ତି। ଆମର ଏଇସବୁ ସବୁ ଯେ ସବୁଆଡ଼େ ଯେମିତି କରୁଚନ୍ତି ପାର୍କ। ଅଂ ସବୁ ପୋ ଖରୀ ସବୁ ଏମିତି କରିଦିଅନ୍ତି। ସେମିତି କରିଦେଲେ ବି ଭଲ ତାଙ୍କର-ଅ-ଅ ମାନେ
କେତେ କେତେ ଜିଲ୍ଲାର ସବୁ ଖେଳାଳି ଆସୁଥିଲେ। ଆମର କେତେ ଆମ ଗାଁ ର ଗ ଗର୍ବ ଗୌରବ ହଉଥିଲା। ସେ ସବୁ ଧୀରେ ଧୀରେ ଲୋପ ପାଇଗଲାଣି ଶୁଣିଲା ବେଳୁ ଭାରି ମନ ଦୁଃଖ ହଉଚି। ସେଥିପ୍ରତି କିଛି-ଇ-ଇ-ଇ
ସବୁ ଗାଁ ରେ ଡ୍ରାମା ହୁଏ ମନେ ଅଛି ନା?
ଓ ସେ ଦିନ କିଏ ଭୁଲିବ। ଚେଆର ପକେଇ ଯାଇ ବସି ପଡୁଥିଲୁ ସନ୍ଧ୍ୟା ବେଳେ। ସେ ଯୋଉ ନାଟକ କରନ୍ତି।
ଫଳ ଶୁଣା ହେବ ଆମେ ଖାଇବୁ। ତ ଆମେ ସମସ୍ତେ ଯାଇ ଚେୟାର ଜଗିକି ବସି
ଯୋଉ ନାଟକ କରନ୍ତିୁ ଏତେ ସୁନ୍ଦର ଲାଗେ। ସେ ଯୋଉ ନାଟକ ମାନେ ତାଙ୍କ ବହି ଲେଖା ଆମର-ଅ-ଅ-ଅ ଶିକ୍ଷକ ଥିଲେ ହରେ କୃଷ୍ଣ ଜେନା। ସେ ଏତେ ସୁନ୍ଦର ମାନେ-ଏ-ଏ-ଏ ତାଙ୍କ କଳରେ ପୁରା ଏମିତି କି ର ସମିତିକ ରଞ୍ଜିତ କରୁଥିଲେ ଯେ ସେ ଦୃଶ୍ୟ ଦେଖିକି ଆମେ ପୁରା ମାନେ-ଏ-ଏ ଆଖିରେ ପୁରା ଲୁହ ବି ବାହାରି ଆସେ ଖୁସି ବି ଲାଗେ। ସେ ନାଚ ଗୀତ ସବୁ କୁଆଡେ ସବୁ ପଳେଇଲାଣି ଆଉ ଆମ ଗାଁରେ ଖାଲି ପାଲା ଟିକେ ହଉଛି ନାଇଁ?
ଖାଲି ପାଲା ଟିକେ ହଉଚି ସିଏ ବି ଅଧାରୁୁ ଅଧିକାଂଶ ଅ ମାନେ-ଏ-ଏ-ଏ ବର୍ଷା ହଉଛି ଏବ ବର୍ଷ ହେଇଥିଲା ଏଇ ଦୁଇ ହଜାର ଛବିଶ ରେ। ତିନି ଦିନ ପାଞ୍ଚ ଦିନ ହବାର ଥିଲା ତିନି ଦିନ ହେଲା ଆଉ ଦି ଦିନ ବର୍ଷା ହେଲା। ତ ନଷ୍ଟ ହେଇଗଲା।
ଆଗେ ଏତେ ବଡ ଆମର ଗାଁ-ଆ-ଆ ହଜାର ହଜାର ଲୋକ ରହୁଛନ୍ତି ଯଦି ସମସ୍ତେ ଏକଜୁଟ ହେଇକି ଗାଁ ପାଇଁ କିଛି ଉ ଉପକାର ନ କରିବା, ତାହେଲେ କାହିଁକି ସେଠି ଲୋକମାନେ ରହିଚନ୍ତି? ଯେମିତି ଥିଲେ ଆଗରୁ, ସେମତି ଗାଁ ରାସ୍ତା କଥା ଆପଣ ଥରେ ଯାଇଥିଲୁ ଯେ ଗାଡି ଚକ ପଶିଗଲା ସେ କାଦୁଅରେ ଆଉ ବାହାରିଲାନି, ଚାରି ଚକିଆ, ଚାରି ଚକିଆ ବାହାନ ପଶିଗଲା ଆଉ ଶେଷରେ ବାହାରିଲାନି।
ହଁ ପା, ସେ ଯୋଉ ପାଣି ତାପରେ ଏଇନା ବର୍ଷା ଦିନ ଆସିଲା, ପାଣି ପୁରା ଆଣ୍ଠିଏ, ଇ ଗୋଡ ଯାଙ୍କେ। ତ ସମସ୍ତେ ମିଳିମିଶି କଲେ ସେ ରୋ ମାନେ, ରାସ୍ତା ଟା ଠିକ୍ ଠାକ୍ ରେ ସବୁ ହେଇପାରନ୍ତା?
ସରପଞ୍ଚ କୁ ଜଣାନ୍ତେ, ତାପରେ ସେଠି ସବୁ କି ଦୃଢ କାର୍ଯ୍ୟାନୁଷ୍ ନେଲେ, ଯାଇଁ ଗାଁ ରାସ୍ତା ଟିକେ ମରାମତି ହେଇପାରିବ, ଲୋକ ଟିକେ ତା ଦେହରେ ଭଲସେ ଚାଲିପାରିବେ, ଯାଇପାରିବେ। ଯାନବାହାନ ବି ଯାଇପାରିବ, କିଛି ସ ସମସ୍ୟା ହବନି।
ଆମେ ଛୋଟ୍ ଟ ଥିଲେ ଆମ ସ୍କୁଲ୍ ଆଗରେ ସେ ଯୋଉ ରାସ୍ତା ଅଛି, ସେ ସେଠି କେତେ ପାଣି?
କେତେ ପାଣି, ତା ଭିତରେ ଆମେ ପଶି ପଶିକି ଯାଉ।
ଭିତରେ ପଶି ପଶିକି ଯାଉ। ତାପରେ ସେ ଦିନ ଗୁଡା ଭୁଲି ହୁଏନି।
ହେଇଥିପାଇଁ ତ କୁହନ୍ତିନି, ଗାଁ ଗାଁ ଗାଁ, ସହର ସହର।
ତାପରେ ସେଇଠି ଗୋଟେ ଗଛ ଥିଲା, ତାପରେ ବଗ ସବୁବେଳେ ତାପରେ ବଗ ତାପରେ ବସିବେ, ସେ ଖାଲି ତମେ ସେ ପାଣି ବାଟ୍ ସେ ଯିବାଆସିବା କଲାବେଳେ
ହ ହଁ ଆଜ୍ଞା, ଆଉ ସବୁ ଶିକ୍ଷକଙ୍କ ନାଁ, ଶିକ୍ଷକଙ୍କ କଥା ସବୁ ମନେ ଅଛି ନା? ଆମର ଯୋଉ ନୂଆ ସାରେ, ଭିମ୍ ସାରେ
ଯଉ ଆମର ଭୀମସାରେ, ଗଦାସାରେ
ଗଦା ସାରେ, ସପିଙ୍ଗ୍ ସାରେ, କିଏ ଜଣେ ଏକ୍ସପର୍ଟ କରି ଯାଇଚନ୍ତି କୋଉ ସାରେ, ମରି ଯାଇଚନ୍ତି କୋଉ ସାରେ?
ମରିଚନ୍ତି ଆମର, ନା ନା ମରିନାହାନ୍ତି କେହି। ଶପିଂ ସାର୍ ବୋଧେ ଆଉ ନହେଲେ ଦଳେଇ ସାର୍ ଘରିକା ଅଛନ୍ତି ଆଉ ଆମ ନା, ଆମ ଜନ କଲ୍ୟାଣ ହାଇ ସ୍କୁଲର ଜନ କଲ୍ୟାଣ ର ଯୋଉ ଆମ ଗଣିତ ଶିକ୍ଷ୍ ଶିକ୍ଷକ ଯିଏ ନଥିଲେ? କଣ ସାହୁ ସାର୍, ସିଏ, ତାଙ୍କର ଡେଥ୍ ହେଇଥିଲା।
ହଁ ତାଙ୍କ ଏଇ ଆଖ ପା, ଆମ ଆଖପାଖରେ ପା ତାଙ୍କ ଗାଁ। ସେ ବି ଆମକୁ ବିଜ୍ଞାନ ପଢଉଥିଲେ।
ଆମର ସେ ବିଜ୍ଞାନ ପଢଉଥିଲେ, ଆଉ ଗଣିତ
ଗଣିତ ବି ପଢଉଥିଲେ, କେତେ ଭଲ ସାରେ, କେତେ ସୁନ୍ଦର ଭାବରେ ସେ ବୁଝାନ୍ତି, ପରିଚାଳନା କରନ୍ତି, ବଟ୍
କିନ୍ତୁ ଅଛନ୍ତି ଉମ୍ ସୁବାସ ସାରେ
ଏବେ ଏବେ ଯଉ ଶିକ୍ଷକ କଥା ଆପଣ କୁହନ୍ତୁନି, ସିଏ ଭଲ ଶିକ୍ଷା ଛୁଆଙ୍କୁ ଦୋ ମାନେ ଦବାକୁ ବି ଡରୁଚନ୍ତି, ଆଗ ଭଳି ନାଇଁ ଆଉ। କାରଣ ଡର ଭୟ ତ ଏବେ ଉଠିଗଲା ନା, ଆଉ କଣ, ସେଥିପ୍ରତି କିଏ ଆଉ ଧ୍ଯାନ
ହଁ ଛୁଆ ବି ଆଉ ଆଗ ଭଳି ପାଠ ପଢୁନାହାନ୍ତି, ଆଗେ କଣ ସାର୍ ମାନେ ଗୋଡେଇ ଗୋଡେଇ ନଉଥିଲେ, ଆମର ଛୋଟ ବେଳେ ହେଲେ ଆମେସ୍ ସ୍କୁଲ ଯାଉ ନା ଭିମସାରେ ଆସିବେ ବାଡି ଧରିକିରି ଗୋଡେଇ ଗୋଡେଇ ନେଇକି ଯିବେ, ସ୍କୁଲ ସଁ ପାଇଁ ଯାଇନ।
ଛୁଆ ଡ଼ର ଭୟ କିଛି ନାହିଁ ତାଙ୍କୁ ସବୁ।
ତ ଏବେ ସବୁ ସମସ୍ତେ ବୁଲୁଚନ୍ତି ପରା ନିର୍ଦ୍ଦ୍ୱନ୍ଦରେ ସ୍କୁଲ ଯିବାର ନାହିଁ, ତାପରେ ତାଙ୍କର ବି କିଛି ଚିନ୍ତା ନାହିଁ ଆମେ କପି କରି ପାସ୍ କରିଦବୁ।
ଆଉ ଆପଣଙ୍କର କଣ ବାହାଘର ଫାହାଘର ଠିକ ଠାକ ହେଲାଣିି ନା ନାଇଁ ଏପାଇ ଏବସ
ନାଇଁ ମ ଆମର ହେଇନି ଆମର ତ ଏଇନା ସମସ୍ତେ ଘରେ ଟିକେ ମାନେ ଖରାପ ଅଛି, ହଁ ଯାଉ ଆଉ ଦି ତିନି ବର୍ଷ ଦେଖି ଦେଖିବା ଆଉ।
ଏ ଭିତରେ କୋ
ଆଉ ସମୟ ତ ଅଛି ଆଉ ବହୁତ, ଚାକିରୀ କଣ କରିବୁ ଘରେ ଅଛୁ ଏଇ ଦେଖା ଯିବ ଆଉ କଣ କରିଆ ଗୋଟେ ଆଉ।
ଭଉତ ବାଟରେ ବି ଆମେ ପଇସା କମେଇ ପାରିବେ ଆପଣ ଟ୍ରେଲର ସିଲେଇ ମେସିନ ପକଉନାହାନ୍ତି ସେଥିରୁ ଆପଣ କିଛି କମେଇ ପାରିବେ।
କରିବି ସିଲେଇ ଏଇ ଯେତେବେଳେ ଫାଙ୍କା ପଡୁଚି ଯାଇଁକି ଚା
ହୁଁ ମୁଁ ଏଇ ସିଲେଇ ମେସିନ ପକେଇଚି କେତେ ଗାଁରେ ସିଲେଇ ମେସିନ ପକେଇଚି ଗାଁରେ ଆଣିକି କେତେ ଏତେ ସବୁ ଦଉଚନ୍ତି ମୁଁ ଭଲ ଭଲ ପଇସା ଦି ପଇସା କମେଇ ପରୁଚି।
ଏତେ ଟଙ୍କା ନେଉଚି।
ଆ ଆମେ ଯଦି ସାଧା ବ୍ଲାଉଜ ତିଆରି କରିବା ଶହେ ଦେଢଶହ ଟଙ୍କା ଭିତରେ, ଲୋକମାନଙ୍କୁ ଆଜ୍ଞା ଆଜ୍ଞା ଲୋକମାନେ ନା ଅସ୍ତ୍ର ପକେଇକିନା ନଉସନ୍ତି ଯେ କିନ୍ତୁ ଆମ ଗାଁ ଗହଳିରେ ଅଧିକରେ ଅଧିକ ଟଙ୍କା କହିଲେ କେହି କରିବେନି ନା।
ଆଜ୍ଞା ସେଇଥିପାଇଁ କମ ପଇସା କହିଲେ ସେ ସମସ୍ତେ କରିଆକୁ ପସନ୍ଦ କରିବେ ଆଉ।
ଆଜ୍ଞା ଆଜ୍ଞା, ଆଉ ସେଥିପାଇଁ ନଉଚି ଆଉ
ତିରେ ସମସ୍ତେ କରୁଚନ୍ତି ମାନେ ଯିଏ ଅ
ହଁ ପ୍ରାୟ, ଅସ୍ତ୍ର ଅ ଅ ଅସ୍ତ୍ର ପକେଇକି ଏଠି, ଆଉ ଜଣେ ବି ଶହେ ଅସି ନଉଚନ୍ତି ଯିଏ ଯେତେ ମନେକର ବଜାରରେ ରେଟ୍ ନେଇକି, ସୂତା ରେଟ୍ ଆଁ ଅସ୍ତ୍ର ରେଟ୍ ଏ ସବୁ ନେଇକି ଟିକେ ଆମର ସବୁ ବ୍ୟବସାୟ କରୁଚୁ ଆଉ। ଆଉ ବ୍ଲା, ଆଉ ଭଲ ଭଲ ଡିଜାଇନ ଯଦି ଆମେ ଭଲ ଭଲ ଚିତ୍ର କରିକି ବ୍ଲାଉଜ ଉଁ ରଙ୍ଗୀନ ର କରିବା ତା ଦେହରେ ସବୁ ଲଗେଇବା ମୋତି ମାଳି ହଁ ସେଗୁରା ସବୁ ମାନେ ତିନିଶହ ଟଙ୍କା, ଚାରିଶହ ଟଙ୍କା ଏମତି।
କରୁଚନ୍ତି, ପ୍ରାୟତ ସମସ୍ତେ ଯିଏ ବି ସିଲେଇ ମାନେ ଦଉଚନ୍ତି ସିଲେଇ କରିଆ ପାଇଁ ସେ ସମସ୍ତେ କହୁଚନ୍ତି କି ଆମର ଭଲସେ ଟିକେ ଚି ତ୍ର ମାନେ
ଆଜ୍ଞା ଆଜ୍ଞା, ସେଇ ହିସାବରେ ଆମେ ଯେହେତୁ ଆମେ ବଜାରରୁ ସବୁ କିଣିକି ଆଣୁଚୁ, ସେଠି ଯଉ ରେଟ ଆମେ ସେଇ ରେଟ୍ ହିସାବରେ ପକେଇକି ଆମେ କରିକି କିଛି ଇନକମ କରୁଚୁ ଆଉ ଯୋଉଥିରେ କି ଆମ ଘର ଟିକେ ଚଳିବା ପାଇଁ ସୁବିଧା ହଉଛି।
ଆ ଯାହା ହଉ ଆପଣଙ୍କ ସହିତ କଥା ହେଇକି ଖୁସି ଲାଗିଲା। ଆଉ ମୋ ବଡ ଭଉଣୀ ମୋର। ଆଉ ଆପଣ କେତେବେଳେ ସୁବିଧା ସୁଯୋଗ ପାଇଲେ ମତେ ପୁଣି କେବେ କଲ କରିବେ ଆଉ ମୁଁ ତ ସ ଅଛି ଆଉ, ଆପଣ ଯେବେ ବି ଚାହିଁବେ ମତେ କଲ୍ କରିପାରିବେ ଆଉ। ଆଉ ମୁଁ ରହୁଛି ଆପଣଙ୍କୁ ଫୋନ୍ କେବେ କଲ୍ କରିବି, ନମସ
ଆଜ୍ଞା ଆଜ୍ଞା।